ହାଲୋ।
ହୁଁ।
କଁ କରୁଚୁ?
ତୁ।
ଖରା ବେଳେ କାଇଁ ବଇଚୁ ସୋଇ ପଡୁନୁ। ମୁଁ ବଇଚି ବଇଛି ଖାଇବି ବୋଲି।
ହୁଁ କଁ ହେଇଛି।
ଆଜି କିଛି ହେଇନି ଭାତ, ଦହି, ଶାଗ ଭଜା। ଏତିକି।
ଅଉ ନାଇ।
ଆଉ କଁ ହବ କଁ ଆଉ କଁ ହବ ଯଦି ହବ ମୁଁ ଜାଣିନି ଆଉ। କିନ୍ତୁ ଏତିକି ହେଇଛିି ବୋଲି ଜାଣିଛି।
ହୁଁ।
ଓ ହଁ ଆଉ ମୋ ପାଇଁ ଅଣ୍ଡା ଭୁଜିଆ ହେଇଛି।
ଉଁ, ହୁଁ ପଖାଳ।
ହଁ ମୁଁ କହୁଛିି ମୁଁ ପଖାଳ ଖାଇବି। ସିଏ ତାଙ୍କର କହୁଛନ୍ତି ଗରମ ଭାତ ଖାଇବେ କିଏ କଣ ଖାଇବେ କିଏ ଜାଣେ ମୁଁ ପଖାଳ ହିଁ ଖାଇବି ଅଣ୍ଡା ଭୁଜିଆ ହେଇଛି। କିଛି କଲେନି ଆଜି ଛାଡ କଁ କହିବି ମୋ ଦୁଃଖ। ଦିଦି କି କହିଲି ଚାଲ ଯିବା ମାଛ ଆଣିବା ଭାଜି କି ଖାଇବା ପଖାଳ ରେ ମାଛ ଚଟଣି ଭାତ।
ହୁଁ।
ହେଇ ଗଲାଣି।
ହୁଁ ହୁଁ।
ତମର ଆଜି କଣ ମଟନ?
ଟୋଟାଲି ଉଠି ପାରୁନଥିଲି ଘରେ କହିଲେ ଯା ମାମୁଁ ଆସିବେନି ଚିକେନ ନେଇ ଆସିବୁ।
ହଉ।
ଏଣ୍ଡରେ ଯାଇଥିଲି। ମାମୁଁ ପା।
ଏ ତ ଉଠି ପର ହଁ ବୁଝିଲି ଆ ଉଠି ପାରୁନୁ ମାନେ କଣ ତ ଦେହ ଖରାପ।
ହଁ।
କଣ ହେଇଚି ଥଣ୍ଡା ଜର କାସ
ହଁ ଯାହା ବି ଭାବି ପାରିବ।
ଯାହା କେମିତି କହିପାରିବି ମୁଁ ଥଡି ଡକ୍ଟର।
ନା ନା ଯାହା ବିି ଭାବି ପାରିବ। ତଣ୍ଟି ଦରଜ ଗୋଡ ହାତ ପୁରା ଉଠେଇ ହଉନି ପୁରା ଦରଜ। ମୁଣ୍ଡ ସବୁ କିଛି।
ଗୋଟେ କାମ କର ଗରମ ପାଣି ଗଗଲିଙ୍ଗ କର। ତଣ୍ଟି ଦରଜ ତ କମିଯିବ।
ସେଇଟା ଯୋଉ ଯିବ ଛେଲାରେ
ହୁଁ।
ଛେଲି ଦେଇିଥିଲି ଥରେ ପୁରା ଭିତରୁକୁ ମୁ ବାସ ନିଦରୁ ଗୋଟେ ଉଠିଚି। ଜଲଦି ଜଲଦି ତର ତର ରେ ଛେଲି ଦେଇଚି ପୁରା ପୁରି ସିଏ ଏଡ଼େ ବଡ ଟେ ହେଇଯାଇଥିଲା। ମେଡିକାଲ ଗଲି, ଭେନ୍ ରେ ସାତଟା ଇଞ୍ଜେକ୍ସନ ଦେଲେ। ତାପରେ ଗୋଟେ ଦିନ ଗୋଟେ ଦିନ ପରେ ତିନି ଚାରି ଦିନ ଖାଇନି ଟୋଟାଲି ପୁରା କାଟିବ ଜୋର ସେ।
ତୋର ତ ଚେହେରା ଯାହା ହେଇଚି ତୁ ନଖାଇଲା ପରେ ତୁ ଆଉ କଣ ଦେଖାଆଉଥୁବୁ ମୁଁ ଏଇଠୁ ମୁଁ ଏଇଠୁ ଭାବି ସାଇଲିଣି।
ସେଇଟା ତ ସତ। ଖାଲି ଏ ଯୋଉ ଚୁଡା ଗୁଣ୍ଡ। ନଲେ ପାଁ ରୁଟି ସେଇଆ କୁ ଖାଲି ଖାଇଚି। ସେଟାରେ ତିନି ଚାରି ହଜାର ପାଞ୍ଚ ହଜାର ଗୋଟା ବଟିକା ଗୋଟେ ବଟିକା ଖାଇବୁ ସହେ ଟଙ୍କା।
ମାନେ ଜୀଭ ଖଣ୍ଡିଆ ହେଇଯାଇଥିଲା।
ଯୋଉ ତନସିଲ ହୁଏ ନା ଡୱେଟ୍ ସେଇଟାକୁ ଛେଲି ଦେଇଥିଲି।
ଭଗବାନ। କାରଣ ପାଟି ଖଣ୍ଡିଆ ତ ଘିଅ ମାରି ମାରି ଭଲ ମୋର ଯୋଉ ମୋର ଏବେ କଣ ହେଇଥିଲା କହିଲୁ ଦେହ ସାରା ଏବେ ଗୋଟେ କଣ ନୂଆ ଏବେ କଣ ଗୋଟେ ଭାଇରସ ବୋଲି କହୁଥିଲେ ତାକୁ ସିଏ ମୋର ବାହାରଲା ଫାଷ୍ଟ ପାର୍ଟିରେ ଓଠ ପାଖରେ ଓଠ ପାଖରେ ମୁଁ ଭାବିଲି ମୁ ଖାଉଥିଲି ବୋଧେ କାମୁଡି ଦେଇଚି ଆଉ। ସେୟା ଭାବି ଇଗନୋର କରିଲିଚି ଲାଷ୍ଟ ଏଜ ଟାଇ ରେ।
ହଁ ସେଇଟା ହଉଥିଲା।
ହଁ ମା ମ ଗୋଡ଼ ହାତ ହେଇଗଲା ଏକାଥରେ। ମୁଁ ତାକୁ ଘିଅ ମାରି ମାରି ମାରି ମାରି ଭଲ କରିଦେଇଥିଲି। ପାଟିରେ ଯୋଉ ହେଇଥିଲା। ସେ ପରୀକ୍ଷା ବେଳେ ମୁଁ ଖାଇପାରେ ନ ହେଲେ ମୁଁ ଜମା ମେଡିକାଲ ଗଲିଣିି ଘିଅ ମାନେ ବୋଲି ପା ଏ କଣ ହେଇଚି ପାଟି ଖଣ୍ଡି ଘିଅରେ ଭଲ ହେଇଯିବ କିଏ ଯାଉଚି ହସ୍ପିଟାଲ ଘିଅ ମାରି ମାରି ଭଲ କରିଦେଲି ତାପରେ ପରୀକ୍ଷା ସରିଚି ତ କିଛି ଦିନ ପରେ ଆଉ ମୋ ହାତ ଏ ଯୋଉ ଗଣ୍ଠି ଗଣ୍ଠି ଜାଗାରେ ଖାଲି ବାହାରିଲା।
ହୁଁ ହୁଁ।
ସ ତାପରେ ସେଉଠୁ କଣଲା ନା ସେଉଠୁ ମେଡିକାଲ ଗଲି ସେ ବର୍ଚଣାରେ ଦେଖେଇଲି। ସିଏ ମେଡ଼ିସିନ ଦେଲେ ନେଇକି ଆଇକି ଖାଇକି କମିଗଲା ମେଡ଼ିସିନ ପଡିଛି।
ହଁ ହଁ।
ପ ଦଶ ଦିନ ଖାଇବୁ ମୁଁ ପାଞ୍ଚ ଦିନ ଏଇନି କମିବ ଥିବା କଣ ତାକୁ ଖାଇବୁ ବସି।
ଉୁଁ ହୁଁ ହଁ ସେ କହେ କହିଦେବେ। ସତ କଥା ସାତ ଦିନ ଯା ଯାଇଛି ସାତ ଦିନ ଯାକ ପଇସା ନେଲା ତିରିଶ ଟଙ୍କା ଲେଖାଏ ଗୋଟେ ଇଞ୍ଜେକ୍ସନ।
ତାଡିପକେଇବ।
ନୀତ ରାତିକ ତ ଆଉ କଣ କରିବି
ଆଉ ଆଉ କଣ ଚିକେନ୍ ହେଇଛି ଆଜି ତମର ପଢିଆ।
ଶୁଭୂନି।
ମ ତମର ଚିକେନ ହେଇଛି ଆଜି ବଢିଆ ଆମର ଆଜି
ବଢିଆ କଣ ମୁଁ ତ ଟୋଟାଲି ଖାଇ ପଇଲିିନୀ ବସି ବସିଆ ପଳେଇଲି ଆଉ
ତୁ ଖା ତୁ ପାାର୍ଟି ଖଡିଆଲା କରିକ ତୁ ଖା ନ ହେଲେ ତୋର ଜଉ ଚେହରା ଭଗବାନ ସହଜ ତ ଏତେ ଡେଙ୍ଗା ଆବ ତ ଟିକେ ମୋଟ ଟାଗଲେ ଭଲ ଦେଖାଯ ଆସିବ ଆଉ ଟିକ କେ ବହୁତ ପତଳା ହେଇ ଜାଉ ବହୁତ ହାଇଟ୍ କମ୍। ଚଳିଥାନ୍ତା ତୁ ବହୁତ ଡେଙ୍ଗା ହେଇଯଛି ବ
ଉୁଁ ହୁଁ ର ଏବେ ଆହୁରି ପତଳା ହେଇଜିବି।
କାହିଁ ମାନସିକ ରଖିଛୁ ନା କଣ।
ନା ଦାଉଡିବାକୁ ଯାଉଛି । ଆଉ ମାସେଟେ ରହିଲା। ହୁ ଏମିତି କ ହଉଛି।
ମୁଁ ତ ସେ ଭାବୁଛି ତୁ ଆଗକୁ ଆଉ ଦେଖାଯିବୁ ତ ଆଖିକି। ପୁରା ଲିିବି
ଯୋଉ ମାସଟେ ରହିଲା ବା ଆଉ କଣ କରିବି ନ ଗଲେ ହବନି।
ତୁ ଦୌଡିିବାକୁ ଯାଉଛୁ କଣ ଭାଇ। ହଁ ମଝିରେ ତୋ ସାଙ୍ଗମାନେ ବି ଦୌଡୁଥିଲେ ଦେଖିଥିଲି।
କୋଉ ସାଙ୍ଗ।
ବନ୍ଦର ଛକ ସାଙ୍ଗ। ସିଏ ଏଠି ରହୁନି ବୋଧେ। ନା ଅଛି।
ନା ପଳେଇଲାଣି ବଧେ।
କୋଉଠି ରହୁଛି କି?
ହଁ।
କଉଡି?
ଏଇଠି ବା ଯୋଉଠି କହିଲୁ।
ମାନେ ମୁଁ ଭାବୁଛି ସେ ଏଠି ନାହିଁ ବୋଲି ସେ ମଝିରେ ଗୋଟେ କଣ ପକେଇଥିଲା ତ ମୁଁ ଦେଖିଥିଲି ତା ଇଏ
ନାଇଁ ଏଠି ଅଲଆ ପିଲା ସବୁ ଯାଉଛନ୍ତି ତ ସି ଯାଉଛନ୍ତି କୁଆଡେ ସିସିଟିଭି ନୂଆ ଲାଗିନି।
କଉଡି? ସିସିି ଟିଭି ନୂଆ ଲାଗିଚି ହଁ।
ସୀଆଡେ ମ।
ହଁ ବୁଝିଲି ଏଇଆଡେ ଯୋଉ ଲାଗିଛି ଏନଏଚରେ ତ। ହଁ କ ଏଲା
ଆଡେ ସେତେ ଆଡେ ଯାଇଁ ଯାଉଚୁ ତାପରେ ପୁଣି ଆଉଚୁ।
ଭଲ ହେଇଯାଉ।
ନ ଗଲେ ହବନି ସେତେବେଳୁ ଫୁଣି ଆହୁରି ଦେହ ହାତ ଫୁଣି ଇଏ ହବ।
ହଁ ତ ଦେହ ଭଲ ହେଇଯାଉ।
ଆଜିିପା ଯାଇଥିଲି ନଅ ଦେହ ଭଲ ହେଲେ ବି ଯାଉଚି।
ତୋ ଫିଜିକଲ ଫିଟନେସ ଦେଖିଲେ ମତେ ଲାଗୁନି ତତେ ନେବେ ବୋଲି।
ନେବେନି କଣ ହେଇଛି ଆହୁରି ପତଳା ପିଲା ଯାଉଚନ୍ତି।
ଓହୋ ତୁ ନିଜକୁ ଆଉ ପତଳା ପିଲାଙ୍କ ସହିତ କମ୍ପାୟାର ସବୁଠାରୁ ଗିନିଜ୍ ବୁକ ରେକର୍ଡ କରିଦବୁ ତୁ।
ହ ଖାଲି ଏଇଟା ହଉଛି ୱେଟ ଟା ୱେଟ ଟା ସେଇଟା ଗୋଟେ
ହୁଁ।
ନଏଲେ ଆଉ କିଛି ନାଇଁ ଆଉ ସବୁ ପିଟ।
ହଉ ଭଲ କଥା।
ଯଦି କାଟିବୁ ୱେଟ ରେ।
ଆଉ ଆଉ କଣ କ ଆଉ କଣ ଖବର?
ଶୁଭୁନି।
ମୁ କଇଲୀ ଆଉ କଣ ଖବର?
ମତେ ଆଉ କହନି।
ହା।
କାଲି ଗୋଟେ କାଲି ଗୋଟେ ଷ୍ଟୋରି ପଡିଥିଲା ହେଲା। କରିନୁ ନୋଟ୍ ନୋଟ୍ ଆଜି ସ ଠାରୁ ଉଠିଲା ଆଳୁ ଚାରିଟାରୁ କ ପାଇଁ ନିଜ ଭାଇଟା ଇଏ କରିଦେଲି ଓପନ କରିଦେଲା ବେଳ କୁ ଗୋଟେ ନୋଟ ପଡଥିଲା।
ହୁଁ।
ନା ଛନ୍ଦି ହେଇଛି। କଣ?
ଛୋଟ ଛୋଟ ପିିଲା ତ ଜାଣି ପାରୁନାହାଁନ୍ତି। ଏବେ ଛୋଟ ପିଲା ଗୁରା ତ ସେମାନେ କିଛି ଜାଣିପାରୁନାହାନ୍ତି ଏହି ଖୀନା ଭଲ ଲାଗୁଛି ତାଙ୍କୁ। ଜାଣିବେ ଆଉ ଟିକେ ବଡ଼ ହୁଅନ୍ତୁ।
ଜାଣିକି ଲାଷ୍ଟ କୁ ବୁଝିବେ କହିବା ଏମତି ଏମିତି ହେଇଥିଲା।
ବୁଝିଲାଳୁ ଆଉ କିଛି ନଥିବ।
ହୁଁ। ଯାହାର ପଇସା ଅଛି
ହୁଁ।
ସିଏ କିଣା ରାଜା ଯାହାର ପଇସା ନାହିଁ ସରିଗଲା।
ସମସ୍ତେ ସେ ପଇସାକୁ ଦେଖନ୍ତି ବୋଲି କିଛି ମାନେ ଅଛି ସେମିତି ନାହିଁ।
ନା ନା ଲୋକ ଅଛନ୍ତି କିନ୍ତୁ ସେ ଯେମିତି ମାନେ କଣ ଏଇଠି ସବୁ ପିଲା ଅଛନ୍ତି ହେଲା। ଖାଲି ପଇସା ଦେଖେଇବେ ଆମର ଏମିତି ଅଛି ସେମିତି ଅଛି। ଯଉ କିଏ କନି ଆମ ଓପର ବ୍ୟାଚ୍ ତା ବାପା କଲେଜ ରେ ଅଛନ୍ତି।
ହଁ ଜାଣି ପାଇଲି ବି ଏମ୍ ଡବୁଲୁ।
ହୁଁ। କଣ ନିଜେ ଦେଖୁନୁ।
ତ ନିଜେ ପାଠ ପଢିଲାଣି ବାପା କଲେଜ ରହିଲେ କଣ ହେଲା।
ସେଇଆ ବା କହୁଛି ପଇସା ଯିବା ହାରି
ଏ କଁ କରିବ?
ତାଙ୍କର ଯୋଉ ସାନ ଟା ସିଏ ହେଲେ କଣ କହୁଛି ସର୍ଜରି ଫର୍ଜରି କରିବ।
ଯାଆ ହୋଉ ଜଣେ ତ ହେଲେ କିଏ ମଣିଷ ହୁଅନ୍ତୁ।
ଏ ସର୍ଜରୀ କରିବା ମାନେ କଣ କରିବ?
କଣ
ମାନେ ଟ୍ରାନ୍ସଫର କରିବ।
ଓ। ହଉ ହଉ ମୁଁ ରଖୁଛି ତୋତେ ପରେ ଫୋନ୍ କରୁଚି।
ଯିବି।